ଆଜ୍ଞା ଜୟ ଜଗନ୍ନାଥ ସୁଦାମ ମୋ ଶବ୍ଦ ଆପଣଙ୍କୁ ଆସୁଅଛି।
ଜୟ ଜଗନ୍ନାଥ ଆଜ୍ଞା। ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ଶୁଭରାତ୍ରୀ ତ ମୁଁ ଏହା ଆପଣଙ୍କୁ କହୁଥିଲି। କି ମୁଁ ଆପଣଙ୍କୁ ଏଇ କଥାଟି କହୁଥିଲି କି କି। ସେଇ ଯୋଉ ଆଜ୍ଞା ଆଜ୍ଞା ସେ ଯୋଉ ଖାଉଥିଲି ଆମ ଚି ଯେହେତୁ ଆମେ ସମସ୍ତେ। ସେ ଚାରି ଜଣ ଚିକେନ ବିରିୟାନୀ ଖାଉଥିଲୁ ଆଉ ଜଣେ ସା
ସ ଆଜ୍ଞା। ଓହୋ ତ ଆପଣଙ୍କ ମଝି
ହ୍ୟାଲୋ
ସେ ଯୋଉ ଛାତ ତଳେ ରହିଯାଇଥିଲେ।
ଆଜ୍ଞା କୁହନ୍ତୁ।
ହ୍ୟାଲୋ।
ହଁ ଶୁଭା ଯାଉଛି କହୁନାହାନ୍ତି।
ଯୋଉ ଆପଣ କହିଥିଲେ କଣ ଚିକେନ ଆପଣଙ୍କର ସାଧା ଆ।
ଆଜ୍ଞା ଆଜ୍ଞା ହୁଁ ଆଜ୍ଞା। ଆମେ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ଆଁ ଆଁ ସାଧା ଥିଲେ ଏ ସରି ସାରି ଜଣ ଆଇଁଷ ଥିଲେ। ଆଉ ଜଣେ ସାଧା ଥିଲେ। ହେଲା ତ ସେଇ ସାଧା ବ୍ୟକ୍ତି ଜଣକ ସେ ଦେଖିବାକୁ ବହୁତ ହୃଷ୍ଟ ପୃଷ୍ କିନ୍ତୁ ସେ ଖାଇ ଆଜ୍ଞା ଆଜ୍ଞା ପାଞ୍ଚ ଜଣ ଯାଇ ଥିଲେ ଭ୍ରମଣ କରିବା ପାଇଁ। ଆଜ୍ଞା ଆଜ୍ଞା। ସେ ଦେଖିବାକୁ ହୃଷ୍ଟପୃଷ୍ଟ ହେଇଥିଲେ ମଧ୍ୟ ତାଙ୍କ ପେଟକୁ କଣ ପାଇଁ ଗଲା ନାହିଁ? କେଜାଣି? ହଁ
ଓହୋ ତ ଟାଙ୍କ
ଆପଣମ୍
ସେ ଆସିଲେନି ଆଜ୍ଞା ଆପଣଙ୍କର ଆଜ୍ଞା ବହୁତ
ନାଇଁ ନାଇଁ ନାଇଁ ନାଇଁ କେବଳ ଆମେ ଦୁଇ ଜଣ କେବଳ ସେ ଯୋଉ ଯୋଉ ମ୍ୟାଗି ଚୁଟି।
ଆଜ୍ଞା।
ଆଜ୍ଞା ସିଏ ଆଉ କେବଳ ମୁଁ ଆମେ ଦୁଇ ଜଣ ଆମ୍ଭର ଆ ଆଉ ମୁଁ ଆମ୍ଭେ ଦୁଇ ଜଣ ଆମର ଖାଦ୍ୟ ଶେଷ କରୁଅଛୁ।
ସେ ରଙ୍ଗୀନ ଚୁଟି ଖାଇ ପାରିଲୁ ନାହିଁ ଆଉ ସେ ଯୋଉ ସୂର୍ଯ୍ୟମୁଖୀ ସିଏ ମଧ୍ୟ ଖାଇପାରିଲୁ ନାହିଁ।
ଓଷା କରିବା।
ସେ ରଙ୍ଗୀନ ଚୁଟିଙ୍କର ଆଉ ତାଙ୍କର ଖାଇ ପାରିଲେ ନାହିଁ। ଆରା ଆଜ୍ଞା ଆଜ୍ଞା।
ଆପଣ ତାଙ୍କ ଖାଦ୍ୟ ଖାଇଲେଣି ନା ଆପଣ ଅ
ନାଇଁ ନାଇଁ ମୁଁ କେବଳ ଆଜ୍ଞା ଆଜ୍ଞା ମୁଁ କେବଳ ରାଇସ୍ ଖାଇଲି ଆଉ ସେଇ ଯୋଉ ମୋ ପଟେ ଗୋଟେ ଲେଗ ପିସ୍ ଆସିଥିଲା ଆଉ ଗୋଟେ ପୁରା ବଡଟେ ପିସ୍ ଆସିଥିଲା। ତ ତାହାକୁ ମୁଁ ସେଇ ସୂର୍ଯ୍ୟମୁଖୀଙ୍କୁ
ଓହୋ ଆଜି ବହୁତ କାଣ ଆପଣଙ୍କର ଅଜି। ଓହୋ ଆଜ୍ଞା ଆପଣ ତାକୁ ଆଜ୍ଞା ପ୍ରଦାନ କରିଦେଇ ପଳେଇ ଆସିଲେ। ମୁଁ ହୁଁ। କୋଉ ଏତେ ଭଲ ଖାଦ୍ୟ ମିଳିଯିବ ଆପଣ ଏନ୍ତି କଣ ପାଇଁ କରନ୍ତି।
ଆଜ୍ଞା ମୁଁ କହିଥିଲି ନା ମୁଁ ଚିକେନ ଖାଏନି ବୋଲିକି। ମୋତେ କେବଳ ଭାତ ହିଁ ଭଲ ଲାଗେ ସେଇ ଯୋଉ
ଆଜ୍ଞା ଆଜ୍ଞା।
ଯେତେବେଳେ ଆଜ୍ଞା ଆଜ୍ଞା ଯେତେବେଳେ ମୁଁ ତାଙ୍କୁ ଆଜ୍ଞା ସେ ଯେତେବେଳେ ମୁଁ ତାଙ୍କୁ ସେଇ ସେଇ ଯୋଉ ଚିକନ ପିସ୍ ଟା ଦଉଥିଲି
ଅଧିକା ହୋଇଗଲା।
ନାଇଁ ନାଇଁ, ଯେତେବେଳେ ମୁଁ ତାଙ୍କର ସେଇ ଯୋଉ ଚିକେନ ପିସ୍ ଦେଲି ନାଇଁ, ସିଏ ତ ଖୁସି ହେଲେ। କାରଣ ମୁଁ ପ୍ରଥମେ କହିଥିଲି କି, ନାଇଁ, ମୁଁ ଖାଇବିନି ତ। ମୁଁ ତାଙ୍କୁ ହିଁ ଦେଇଥିଲି। ଯେତେବେଳେ ନ ଦେଲି, ସେତେବେଳେ ମୋ ମନରେ ଏହା ଭାବନା ଆସିଲା।
ତମ ସହ ଭ୍ରମଣ କରିବାକୁ ଯିବେ ତ।
ଆଜ୍ଞ ଆଜ୍ଞା ସେ କଥା କହୁଛି ଆପଣଙ୍କୁ। ସେ ଯୋଉ ପିସ୍ ଟା ଦେଲି ତାଙ୍କୁ ତ ଆପଣଙ୍କ କଥା ମତେ ମନେ
ଆପଣଙ୍କ ମନରେ ଟିକେ ହସିଲେ।
ଆଜ୍ଞା ହସିଲି। ମତେ ଲାଗୁଛି, ମୋ କଥା ଟା ଆପଣଙ୍କୁ ବୋଧେ ଦି ମିନିଟ୍ ପରେ ଶୁଭୁଛି।
ଯଦି ଚିକେନ ବିରିୟାନୀ ର ଚିକେନ ବିରିୟାନୀ ର ଆମକୁ ଦେଲା ଖୁସିହେଇଗଲୁ।
ଆଜ୍ଞା, ଆପଣଙ୍କୁ ପ୍ରଥମରୁ ବି ଦେଇଥିଲି। ଆଉ କେବେ ତ ଆମ ଘର ସୁଯୋଗ ପଡିନାହିଁ। ବିଷ୍ଣୁ, ତେଣୁ ମୁଁ ଦେଇ
ହଁ, ତ ଆଜ୍ଞା ଆମେ ଆପଣ ଯେ ଆମ୍ଭମାନଙ୍କର ଗୋଟେ ଚିକେନ ବିରିୟାନୀ ର ଗୋଟେ ସମସ୍ତେ ମିଶି
ହୁଅନ୍ତା ଆଜ୍ଞା।
ଆଜ୍ଞା, ସେ ଆୟୋଜନ ହେଇପାରିବ ନାହିଁ ମତେ ଯାହା ଲାଗିଲାଣି। ମୁଁ କହିଥିଲି ଆପଣଙ୍କୁ ଆପଣ କହୁଥିଲେ, ନନ୍ ନା, ହେଇଯିବ, କିନ୍ତୁ ଦେଖନ୍ତୁ, ଏପର୍ଯ୍ୟନ୍ତ ହେଇପାରିଲେ କି?
ନା, ନା, ନା, ନା ମୁଁ ଆଜ୍ଞା ସେ ସେ ଚିକେନ ମୁଁ ଚିକେନ ବିରିୟାନୀ କଥା କହୁଚେ ଆଜ୍ଞା, ଆମେ ଖାଇ ପିଇ ଆସିବା କଥା ମୁଁ
ଓ ଯାଇକି ଖାଇକି ଆସନ୍ତେ।
ହଉ ନାହିଁ, ମୁଁ ବି ଆଜ୍ଞା କିଛି। ବନେଇଲେ ଆଜ୍ଞା ସେଇଟା କେବେ ସମ୍ଭବ।
ଆଜ୍ଞା, ଆଜ୍ଞା ଆପଣ ତାହେଲେ ବୁଝି ସାରିଛନ୍ତି।
ଆପଣ ଯଦି ଆପଣ ଆଜ୍ଞା, ସେଦିନ ଯୋଉ ମତେ ବୁଝେଇଦେଲେ। ମୁଁ ବୁଝି ଯାଇଚି, କି ସେଇଟା ଆଜ୍ଞା ଆମର କେବେ ଆ
ତାହେଲେ ମୁଁ ଆପଣଙ୍କୁ
ଆଜ୍ଞା, ଆଜ୍ଞା, ମୁଁ ତାହେଲେ ଆପଣଙ୍କୁ ସୁଜି ଖାଇ ବୁଝେଇ ଦେଇଛି।
ଆପଣ ଆଜ୍ଞା, ମତେ ବହୁ ଭଲସେ ଆଜ୍ଞା ବୁଝିଦେଲେ। ମୁଁ ନ, ହେଇ ପାରିଲାନି। ଆପଣ ମତେ ଏମିତି ମୋର ସେଇ ବୁଝିବା ଶକ୍ତି ବହୁତ ଅଧିକ ଅଛି।
ଆଜ୍ଞା ଆଜ୍ଞା, ଜଣା ପଡୁଛି ଆପଣଙ୍କର ବୁଦ୍ଧି ଏବେ ଅଧିକା ହୋଇଯାଇଛି।
ଆଜ୍ଞା, ଆଜ୍ଞା ମୁଁ ଆମ ଅଛି ତ ଆପଣ ସେଇ ଜଣଙ୍କୁ ବହୁତ ଧନ୍ୟବାଦ ବି ଜଣାନ୍ତି ଆପଣ, ଆଜ୍ଞା।
ଆଜ୍ଞା ଆଜ୍ଞା କିନ୍ତୁ ଉଁ ଆପଣଙ୍କର ସେଇ ଯୋଉ ମହିଳା ମି ମହିଳା ମି ମହିଳା ଭିତରୁ ଜଣକ ରହିଲେ ଆପଣଙ୍କ ଉପରେ କୋପ କରୁଛନ୍ତି ପରା।
ଆଜ୍ଞା
ପାଚିଲା ଆଜ୍ଞା ସେଇ ଗୋଟାରେ ଆଜ୍ଞା ପୋକ କଣ କରିଥିଲା ଆଜ୍ଞା। କିଛି ସେ କଣ କହିଲେ ତମେ ସବୁ ଆଜ୍ଞା। ଆଗ ସିଏ ଆଗତୁରା ଜଣାଉନା ଆଉ। ତମେ ବି ସେ କଥା ମଧ୍ୟ କହୁଛ। ମୁଁ କିଛିଲା ମୋର ଅଲଗା ଯୋଉ ମହିଳା ଆୟୋଜନ ହେଇଥିଲା ମତେ ଲାଗିଲା ସା ଆ ଟଇ କହିଥିଲି କି ସେ ବି ସେଟା ଜଣେଇ ଦେଇଥିଲେ।
ଆଜ୍ଞା ଆଜ୍ଞା ମୁଁ ଆପଣ ତିନି ଜଣଙ୍କୁ ଏକା ସାଙ୍ଗରେ ହିଁ ଇନଫମେସନ ଦେଉଥିଲି।
ଜଣେଇଲେ।
ଆଜ୍ଞା ଆଜ୍ଞା ସେଇ ଆପଣ ତିନି ଜଣଙ୍କୁ ମୁଁ ଏକା ସମୟରେ କହିଛି।
ଭାବନା ଦଉଛି ଭାବର ଯେ ସେ ଇ ଇ। ଏ ଇ ବଳ ସେ
ତାଙ୍କୁ ଲାଗିଲା କି ବୋଧେ। ସବୁବେଳେ ସିଏ ପ୍ଲାନ୍ କରନ୍ତି ଆଉ ଆଜି କଣ ମୁଁ ପଚାରୁଚି ସେ ସେଥିପାଇଁ ବୋଧେ ତାଙ୍କୁ ସେମିତି ଲାଗିଲା ଆଉ।
ଓହୋ। ଓ ତାଙ୍କରି ପ୍ଲାନଟା ସାଙ୍ଗେ ତା କୁହନ୍ତି ମତେ କିଛି ଲାଗେ ନାହିଁ ତାଙ୍କୁ।
ଆଜ୍ଞା ଆଜ୍ଞା ସେଇଥିଲାଗି ମୁଁ ମୋ ପ୍ଲାନରେ କେବଳ ତା କେବେ ତାଙ୍କୁ ସାମିଲ କରେ ନାହିଁ ମୁଁ ପଳାଏ।
ଓହୋ ଆଜ୍ଞା ଆଜ୍ଞା ମୁଁ। ବୁଝିଲି ଆଜ୍ଞା କୁଆଡେ କହୁଥିଲେ ଆମେ ବି ଆଜ୍ଞା। ଆ ଆମଙ୍କ ମଧ୍ୟ ସେଇ ବୁଝିପାରୁଛୁ ଆପଣଙ୍କ କଥାକୁ ଆଗେ ଆମେ ଧୀରେ ଧୀରେ ବୁ ବୁଝିପାରୁଛୁ କୁହନ୍ତି ଆମକୁ ଲାଗେ। କି ଆପଣ ପଛର କାରଣ ବହୁତ।
ଆଜ୍ଞା ଆଜ୍ଞା ଆପଣ ତ ଏବେ ଗୋଟିଏ ପାହାଚ ମଧ୍ୟ ଚଢିନାହାନ୍ତି ମୁଁ ତ। କେତେ ଦଶଟା ଦଶଟା ଉପରେ ପାହାଚ ଚଢି ସାରିଲିଣି।
ନ ହେଲେ ଆଜ୍ଞା ମତେ ଆଜ୍ଞା ଧୀରେ ଧୀରେ ଆମେ ଧୀରେ ଧୀରେ ଆଜ୍ଞା ମତେ ଟିକେ ଦ ଜଣା ପଡୁନାହିଁ ଆମ ସହ ଏତେ ଯିବାକୁ କି ଷକୁ ସେ ମତେ ଆଜ୍ଞା ସେଇ ବିଷୟ ଟିକେ ଟିକେ ଟିକେ ଧା କଣ ଲାଗୁଛି ଆପଣଙ୍କୁ।
ନାଇଁ ମତେ ଲାଗୁଛି ସିଏ କେବଳ ଯେତେବେଳେ ସିଏ ଚାହୁଁଛନ୍ତି ସେତେବେଳେ ହିଁ ଯିବାକୁ ଇଚ୍ଛୁ କହୁଛନ୍ତି।
କହୁଛନ୍ତି ସେ ଯୋଗୁ ତ ଆଜ୍ଞା ଆ ଆପଣ ଆ ସମସ୍ତିଙ୍କର ସୁବିଧା ଅସୁବିଧା ଆଜ୍ଞା। ଅଛି ଆକଟିବା ପଣ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ମୁଁ ବି ବୁଝିପାରୁଛି କିନ୍ତୁ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ବୁଝିପାରୁଛି କିନ୍ତୁ ଫିର ବି ଛ ସବୁବେଳେ ମୋର ତ ହଁ। ମୋର ତ ସବୁବେଳେ ହଁ ହିଁ ଥାଏ।
ଆଜ୍ଞା ବୁଝିପାଇଲେ। ଆରେ ହଁ ଏଇଟା ତ ସେଇ କଥା ଜାଣିଥିବ ତ ଆଜ୍ଞା। ଆ
ସେ ମତେ କଁ କହିଲେ?
ତମେ କିଛି ଆଜ୍ଞା କରିପାରିବା ନାହିଁ ବଟ୍ ମୁଁ କହିଲି ସେଇଆ ଆଜ୍ଞା ନେଇକି ଯିବାକୁ ପଡି
ଆଜ୍ଞା।
ରିବ ବୁଝିପାଇଲେ ତାଙ୍କୁ ବୋହୁତ ଖରାପ ବୋହୁତ ଖରାପ ଅନୁଭବ ହବ ଜଣୁଙ୍କୁ ବି ପଛେରେ ଛାଡିଦେଲେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣ ସେଇଥିପାଇଁ କୁଆଡେ ଯାଇପାରିବେ ନାହିଁ।
ହଁ ଏଇଟା ଏଇଟା ଠିକ୍ କଥା ଆଜ୍ଞା ଆପଣଙ୍କ ଏଇ ଏଇ ଯୋଉ କଥାଟା କହିଲେ ଆଗେ ଏଇ ଯୋଉ ସେଟା ମୋର ସ୍ପର୍ଶ କଲା ପୁରା ହୃଦୟ ସ୍ପ ସେଇ କଥାଟା।
ଆଜ୍ଞା ଆଜ୍ଞା ସେଇଥିପାଇଁ ମୁଁ ଆପଣୁଙ୍କୁ କୌଣସି କଥା କହିଆକୁ ଇଚ୍ଛା ହଉନି କାରଣ ଆ ପଣ ତ ସବୁବେଳେ ମନା ହିଁ କରିଦଉଛନ୍ତି।
ମନ କରିବ ଆଜ୍ଞା ଆପଣ ସିନା କଉ ଛନ୍ତି ହେଲେ ମୁଁ ଧରକି ଗଲେ ସିନା ଆଜ୍ଞା ସେଟା ଆପଣ ଆଜ୍ଞା କିଛି ମଜା ଆସିବ କ ହୁନାନ୍ତି ଆଜ୍ଞା ମୁଁ ତାଙ୍କୁ ଭଲ ସେ ତାଙ୍କ ସହ
ଆଜ୍ଞା ଆଜ୍ଞା କିନ୍ତୁ ମୁଁ କହିଥିଲି କି ଆପଣ ଆପଣଙ୍କ ସାଙ୍ଗମାନଙ୍କୁ ବି ଆଣି କରିବେ ମୁଁ ଆପଣଙ୍କୁ ମନା କରିନଥିଲି କି ଆପଣ ଏକା ହିଁ ଆସିବେ ବୋଲି କହିଥିଲି।
ଆପଣ ବି ଜାଣିଥିବେ କି ନା ନା ମୋର ଯେଉଁ ସାଥିରେ ତ ଆଜ୍ଞା ତାଙ୍କର ବି ଆଜ୍ଞା ବେଳେ ବେଳେ କୋଉ କେଉଁ ସୁବିଧା କି ହବ ଆଜ୍ଞା ମୁଁ ବି ଆଜ୍ଞା କେମତି ଆ
ଆଜ୍ଞ ଆଜ୍ଞା।
ଗୀତ
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ କି
ଏଇଆ ତ ଆଉ ଆପଣଙ୍କ ବୁଝ ଝିପାରୁଛ ଆଜ୍ଞା ଧନ୍ୟବାଦ୍ ଆଜ୍ଞା ‌ନମସ୍କାର।